ହଁ ମ୍ୟାଡ଼ାମ୍।
ଆଜ୍ଞା ମାଡାମ୍।
ମୁଁ କହିଲି ଆଉ ଏଇକା ସଞ୍ଜ ବୁଡେ କଣ କରୁଥି କଣ ଖାଇଚନ୍ତି ସବୁ?
ଆମେ ଆଜି ଟିକେ ବାହାର ଖାଦ୍ୟ ଖାଇଦେଇଚୁ, ଆକ୍ଚୁଆଲି ହଜବେଣ୍ଡ ଫେରିଲା ବେଳକୁ ଚାରି ପାଞ୍ଚଟା ବେଳେ ସିଙ୍ଗଡା ଧରିକି ପଳେଇ ଆସିଥିଲେ।
ଆଉ ସେଇ ତ ସଞ ବୁଡେ ଆମ ଟିଫିିନ୍ ସବୁ ସେଇଆ ଆଉ।
ବାହାର ଖାଦ୍ଯ। ନାଇଁ ସବୁବେଳେ ନୁହେଁ ମୁଁ ମୁଢି ମିକ୍ସଚର ନହଲେ ଚୁଡ଼ା ଟିକେ ଭାଜିଦିଏ, ଯାହେଲେ କରିଦିଏ ଆଜି କିନ୍ତୁ ଫେରିଲା ବେଳକୁ କଣ ତାଙ୍କର ଇଚ୍ଛା ହେଲା ସିଙ୍ଗଡା ଧରିକି ପଳେଇ ଆସିଥିଲେ, ଖାଇ ଦେଇଚୁ ଆମେ ଆଉ।
ଆମର ବି ଯେତେବେଳେ ଇଚ୍ଛା ହୁଏ ଛୁଆ କହନ୍ତି ମାମା ଆଜି ଚାଟ୍ କରିବ। ମାନେ ଖାଇବା ସବୁ କମ୍ କର ରାତିକି ଚାଟ୍ କରିବ କି ଦହିବରା କରିବ। କି କଣ କରିବ ଚାମିନ କି ମ୍ୟାଗି ମୁଁ ସେମିତି ବି କରେ ଘରେ କରିଦିଏ ଘରେ ଛୁଆ ଖାଆନ୍ତି ସମସ୍ତେ। ପେଟ ପୁରା
ଓହୋ ହଁ ମତେ ସ ମୟ ହୁଏନି କରିବା ପାଇଁ ମତେ ମୁଁ ଟିକେ ଏ ଯୋଉ ଦୋକାନ ପଳେଇ ଆସୁଚି ତ। ତାପରେ ଏବେ ନୂଆ ଦୋକାନଟାକୁୁ କରି ଆଉ ତାକୁ ବନ୍ଦ ବାନ୍ଦ୍ କରିକି ରୋଷେଇ କରିବି ହଁ। ହଁ ହଁ ନା ମୁଁ ବି ଘରେ ଥିଲାବେଳେ କରେ। ସବୁ ହୁଏ ଘରେ ମୋମୋ ଚାଟ୍ ଗୁ
ହଁ ନାଇଁ ସେ ମୋମୋ କୋମୋ ମୁଁ କରେନି କିନ୍ତୁ ମ୍ୟାଗି ଚାଉମିିନି। ଆଉ ଗୁପଚୁପୁ ଚାଟେ ଦହିବରା ଆଳୁଦମ୍ ଏଇଗୁଡା କରିଦିଏ, କରିଦେଲେ ଛୁଆ ପେଟ ପେଟ ରାତିରେ ଖାଇଦେବେ ଆଉ କିଛି ଖୋଜିବେ
ହଁ ହଁ।
ଆଉ କଣ କିଣକିି ସିନା ଗୋଟାଏ ପ୍ଲେଟ ଖାଇଲେ ଚାରିଟା ଦହିବରା ଦେବେ କି କେଇଟା ଦେବେ ଅଧ ପେଟା ଖାଇଲା ଆଳିଆ ଲାଗିବ, ଆଉ ଘରେ ତୁ ଖାଇଲେ ଛୁଆ ପେଟ ଟ ପୁରାଇ ଆଠଟା ଖାଆନ୍ତୁ ଦଶଟା ଖାଆନ୍ତୁ ଯାହା ଖାଆନ୍ତୁ।
ଖାଇବେ ନିହାତି ନିହାତି ହଁ।
ଆଉ ମୁଁ ଏଇକା କରିନି ଛୁଆ କହୁଚନ୍ତି ସବୁବେଳେ କହୁଚନ୍ତି ମାମା କଣ କରୁନ ଟିକେ ଖାଇବା, ମୁଁ କହିଲ ହଉ ରୁହ ମନ ମନ କଥା ପା ମନ ହେଇଥବ ଯଦି ସବୁ କରିଦେବି ମନ
ହିଁ ହିଁ ହିଁ ହଁ ନାଇ ଏଇ ସନ୍ଧ୍ୟାବେଳଟା ମୁଁ କଣ କରେ ମୁଁ ଆକ୍ଚୁଆଲି ସଖାଳେ କରେ ସେ ମ୍ୟାଗି ଚାଉମିନି ଯାହା ହୁଏ ସବୁ ସଖାଳେ ହୁଏ।
ସକାଳେ ବି ସକାଳେ ବି ହୁଏ ସକାଳେ ଯୋଉ ମ୍ୟାଗି ହେରିକା ଏଇ ଛୁଆ ଟିପିନ୍ ନବାକୁ କହିବେ ମାମା ଟିକେ ଟିପିନ୍ ମ୍ୟାଗି କରିଦିଅ ଟିପିନ୍ ନବାକୁ କରିଦିଏ।
ଟିଫିନ୍ ହଁ ଆଉ ସଖା ସନ୍ଧ୍ୟାଳେ ମୋର କେ କେବଳ ହଉଚି, ଚୁଡା ଭଜା ନହେଲେ ମୁଢି ମିକ୍ସଚର ନହେଲେ ବାହାରୁ କଣ ଟିକେ ନେଇ ଆସିଲେ ଖାଇଦେବେ, ହଁ ବୁଟ ଭାଜି ଦିଏ ମଝିରେ ମଝିରେ ଘରେ ହଜବେଣ୍ଡ ଅଛନ୍ତି, ଏବେ ଅଛନ୍ତି ଆ ସିକି ତ ଇଏରୁ ପଡିଚନ୍ତି ତାପରେ ତାଙ୍କ ସେଇ ମିକ୍ସଚର ଆଉ ପିଆଜ ଇଏ କରିକି ଦେଇ ଦେଇଚି ଆଉ ଝିଅ କଣ ଆଜି ମ ଟର ସୁପ୍ ଖାଇବ ବୋଲି କହୁଥିଲା ତା ବାବା ସିଙ୍ଗଡା ଧରି ପଳେଇ ଆସିଲେ। କହିଲା ମାମା ମୁଁ ଆଜି ମଟର ସୁପ୍ ଖାଇଥାନ୍ତି, ବାବା ସିଙ୍ଗଡ଼ା ଧରି ପଳେଇ ଆସି ଲେ ମୁଁ କହିଲି ଯାହା ତ ଗୋଟେ ଆସିଚି ଖାଇଦେ ଆଉ ଆଉ କୋଉ ଦିନ ହଁ ଆଉ ସେଇ କଥା କଥା କହିଲା ପରେ ଏଇଠୁ ବୁଝି ଯାହା ବୁଝିଥିବୁ, ତାପରେ ଇଏ ବଡ ଛୁଆ ହେଇଗଲାଣି ଯେ ସେ ଛୋଟବେଳେ ହେଲେ କଣ ପାଟି କରିଦଉଥିଲେ କି ଶୁଣି ଦଉଥିଲେ ସେମାନେ ଶୁଣୁଥିଲେ, ଆଉ ଇଏ ବଡ ହେଲେଣି ଆଉ କେହି ଶୁଣିବା ପରିସ୍ଥିତିରେ ନାହାନ୍ତି।
ହଁ- ହଁ।
ସେ ଯାହା କହିବେ ସେଇଆ ହବ ଏଇଆ ଆଉ।
ଆଉ ଶାଶୁ ଶଶୁର କି
ହଁ ଶ୍ୱଶୁର ଶା ଶଶୁର ଏକ୍ସପାଡ କରିଗଲେଣି ଆମର ଆଁ ପାଞ୍ଚ ଛଅ ବର୍ଷ ହେଲା। ଆଉ ଶାଶୁ ଅଛନ୍ତି, ଗାଁରେ ଅଛନ୍ତି । ଅଁ ଯା ଦେଢଶୁର ପିଲାମାନେ ସେ ଏଇଠି ଅଛନ୍ତି। ପିଲାମାନଙ୍କର ପାଠପଢ଼ା ସରିଗଲାଣି, ପୁତୁରା ଜବ କଲେଣି। ନାଇଁ ମୁଁ ଇଏ ସାନ ସିଏ ବଡ ପୁଅ ଦେଢ଼ଶୂର ଦି ଭାଇ ଆଜ୍ଞା ଆଜ୍ଞା ଆଜ୍ଞା ଦି ଭାଇ। ଯାଆ ଅଛନ୍ତି ତାଙ୍କର। ଆରେ ବାପରେ, ଆପଣ କେତେ ନମ୍ବର?
ଉପରେ ଦୁଇ ତଳେ ଦୁଇ।
ତ ଆପଣଙ୍କୁ ବହୁତ ପରିଶ୍ରମ ପଡି ଯାଉଥିବ?
ନାଇଁ ଏବେ ସବୁ ମାନେ ଅଲଗା ହେଲୁଣୁ।
ଓ ହୋ ହଁ ନାଇଁ ମୋ ସାନ ଭଉଣୀର ସେଇ ଅବସ୍ ନା ତୃତୀୟ ନମ୍ବର
ହଁ ଆଉ ହଁ ନାଇଁ ଯାହା କହିଲ ଠିକ ମାନେ ମ ଝିଅ ହବ ବେଲି ବେଶୀ ମାନେ
ବହୁତ କାମ ମାନେ ହଁ ପରା, ସବୁବେଳେ ମାନେ ସେପଟେ ଘର କାମ କରିବ ଏପଟେ ସେ ଟିକେ ଚାଲାକ ଚତୁର ଥିଲା, ତାଙ୍କ ସେ ଚାରି ଜଣଙ୍କ ଭିତରେ ତେବେ ଇଏ ଟିକେ ପାଠ ଶାଠ ପଢ଼ୁଛି, ଭଲ ଇଏ ତାକୁ ବାହାର କଥା ବି ବୁଝିବାକୁ ଦେଇ ଦିଅନ୍ତି, ମାନେ କୋଉ ଯୋଉ ବାହାଘର ଫାହାଘର ମାର୍କେଟିଙ୍ଗ ଠୁ ଧରିକି ଏପର୍ଯ୍ୟନ୍ତ ସବୁ। ହଁ ବା ସାନ ଭଉଣୀ ମୋର ଭାରି ରାଗିକି, ଯୋଉ ସବୁ ଛା ଡିକି ପଳେଇ ଆସିବ ଦିନେ ଦିନେ ରାତିରେ, ସେଠୁ ତାକୁ ଦେଖିବି ମୁଁ ଜାଣିବି ଯେ ଇଏ ରାଗିକି ଆସିଛି। ହଉ ମୁଁ ସେଠୁ ଫୋନ କରିକି ଜୋଇଁ କି କହିଦେବି ହଁ। ଜୋଇଁ କୁ ଫୋନ କରି କହିଦେବି, ମୁଁ କହିବି ନାଇଁ ତୁ ଯୋଉ ନେଲୁ ମୋ ପାଖରେ ଅଛି ବ୍ୟସ୍ତ ହୁଅନି।
ମୋ ଅବସ୍ଥା ବି ସେଇଆ, ମାନେ ୟାଡେ ଘର କାମ ତାଙ୍କ ସାଙ୍ଗେ କରିବାକୁ ପଡିବ। ଇଆଡେ ବାହାର କାମ ବି ଦେଖିବାକୁ ପଡିବ, ଇଆଡେ କୋଉଠୁ କଣ ହୁଁ ଗଣ୍ଡଗୋଳ ଅଛି କି କଣ ଇଏ ଅଛି, ତାକୁ ବି ସବୁଆଡେ ମୁଣ୍ଡ ପୁରେଇକି ଦେଖିବାକୁ ପଡିବ।
ହଁ।
ଛୁଆପିଲା ଭିତରେ କୋଉଠି କୋଉଠି
ହଁ ପରା ସାନ ଭଉଣୀ ବା ସେଇଥିପାଇଁକା ବେଶୀ ବିରକ୍ତ ହେଇଯାଏ, ସମସ୍ତଙ୍କ କଥା ବୁଝିଲା ବେଳକୁ ଚିଡି ଏବେ ଏତେ ବଡ ଫ୍ୟାମିଲି ହେଲାଣି।
ତାପରେ ଇଆଡେ ମୋର ଉପରେ ବି ଗୋଟା ନଣନ୍ଦ ତଳେ ବି ଗୋଟେ ନଣନ୍ଦ।ମାନେ ଉପରେ ତିନି ତଳେ ତିନି ମୁଁ ରହିଛି ମଝିରେ।
ଭଗବାନ କ୍ରିକେଟ ଟିମ୍ ହେ - ହେ - ହେ ।
ହେଲା ମାନେ ଉପେରେ ତିନି ତଳେ ତିନି। ଉପରେ ଦେଢୁଶର ଦୁଇ ନଣ ବଡ ନଣଦ ଗୋଟେ, ତଳେ ଦିଅର ଦୁଇ ସାନ ନଣଦ ଗୋଟେ।
ଓ ଆଚ୍ଛା ଆଚ୍ଛା। ହଁ- ହଁ ବୁଝିଲି ହଁ ମତେ ଲାଗିଲା ନଣନ୍ଦ ତିନି ଜଣ। ସେତେବେଳେ ତ ବହୁତ କାମ ପଡୁଥିବ ଆଉ ।
କଣ କରିବା ଇଆଡେ ଛୁଆ ବି ତିନି।
ହୁଁ।
ଏଇକା ଟିକେ ଉଁ ଏ ଯୋଉ ମାନେ ସେପାରେଟ ହେଇଯାଇଛି ବୋଲି ଟିକେ ଯେ ଯାହା ଖାଇଲୁ କି ଯାହା ଇଏ କଲୁ, ହଁ ରିଲାକ୍ସ ଟିକେ ଅଛି। କିନ୍ତୁ ନହେଲେ ପ୍ରେସର ବହୁତୁ ପଡେ ମାନେ କେଇ ଚୁଲି ମୁଣ୍ଡେ କୁ ଯିବେନି ମାନେ ରୋଷ ଷେଇ ଭିତିରୁ କେହି ପଶିବେନି ସମସ୍ତେ ସବୁ ସଜାଡି ଦେବେ କିନ୍ତୁ ଚୁଲି ମାଖେ ବସିବେନି କେହି।
ଆହୋ ଆଚ୍ଛା ଆଚ୍ଛା ଏମିତି ହେଲେ ତ ଅସୁବିଧା।
ମାନେ ସବୁ ସବୁ କରି ନାଇଁ ଅସୁବିଧା ନୁହଁ କିନ୍ତୁ ତାଙ୍କୁ କରିବି ତାଙ୍କୁ ବାଣ୍ଟି କୁଣ୍ଟିକି ଦେବି ସେ ତେ ଦାୟିତ୍ଵ ଟା ବହୁତ କଷ୍ଟ ଲାଗେ। ଅଣ୍ଟା ପିଠି ମୋର ରଦି ହେଇଯାଇଥାଉ।
ନାଇଁ ନାଇଁ ଆଙ୍କର ଏଇ ତିନି ଜଣଙ୍କର ସେ ବ ଉଁ ଇଏଟା ସଭା ସାନ ଟା ଟିକେ ଗ ଠାପୁଆ। ନହେଲେ ଏମାନେ ତିନି ଯା ଯାକ ସାନ ଭଉଣୀର ଦି ବଡ଼ ଯା ଆଉ ମଝିଆ ଯା। ସିଏ ଭାଗ ବାଣ୍ଟିଦେବେ ମଝିଆଣି ଯା ସବୁ ସଜାଡିକି ଦେଇଦବ। ହଁ ପରା ତାର ତ ଅଧିକା। ତାଙ୍କ ପରିବାରରେ ଆମେ ଅଧିକା ସେମାନେ ହଉଚନ୍ତି ପାଞ୍ଚ ଭାଇ କି ଏକାଠି ସବୁ ଅଛନ୍ତି। ଶାଶୁ ଶଶୁର ଏବେ ଏକ୍ସପାୟାଡ କଲେ।
ହଁ ମୁ ମୋ ଶାଶୁ ଶଶୁର ବି ଏକ୍ସପେକ୍ଟ କରିଗଲେଣି ମୋ ଶାଶୁ ଏବେ ମାସେ ହବ ଏକ୍ସପାୟାଡ କ
ହୁଁ। ଏମିତି ଅବସ୍ଥା ଭାରି କଷ୍ଟ ଆକ୍ଚୋଲି ମୁଁ କିନ୍ତୁ ପ୍ରଥମରୁ ଏକାଠି ରହିଚୁ ଆମେ ଦେଢଶୁର ଯା ସବୁ ଏକାଠି ରହିଛୁ।‌
ହଁ।
ଯେ ଆମ ଭିତରେ ଏଇଗୁଡାକ ରହେନି ମାନେ ଅ ଅପା ତା ବାଟରେ କାମ କରିଦିଅନ୍ତି। ଆଉ ନଣନ୍ଦ ତାଙ୍କ ବାଟରେ କାମ କରିଦିଅନ୍ତି ମୋ କାମ ମୁଁ କରିଦିଏ ଏମିତି ହେଇକି ଆମ ଭିତରେ ସେଇଗୁଡା କିଛି ରହେନି ଯିଏ ଛୁଆଙ୍କ କ ଥା ଯିଏ ବୁଝିଲା ସିଏ ଛୁଆଙ୍କ କଥା ବୁଝିଲା ଯିଏ ରୋଷେଇ ବୁଝିଲା ସିଏ ରୋଷେଇ ବୁଝିଲା ଯିଏ ବାହାର କଥା ବୁଝିଲା ସିଏ ବାହାର କଥା ବୁଝିଲା। ଏମତି ମୁଁ ତ ପ୍ରାୟେ ବାହାର କଥା ହିଁ ବୁଝେ ଛୁଆଙ୍କ କଥା ବୁଝେ ବେଳେ ବେଳେ ବାହାର କାଇଁ ଛୁଆ ମାନେ କଣ କି ମତେ ଡରନ୍ତି। ସମସ୍ତେ ମୋ କଥା ମାନନ୍ତି ତେଣୁକରି ସମସ୍ତେ ସବୁ ତିକ ଛୁଆ ମୋ ପାଖେରେ। ହୁଁ ଏମତି କଥା ଆଉ କଣ କରିଆ।
ପରିବାର ନେଇକି। ହଁ ପରିବାର ନେଇକି ଚଳିଆକୁ ପଡ଼ିବ ଆଉ କୋଉଠି ଦୁଃଖ ସହିଆକୁ ପଡ଼ିବ କୋଉଠି ସୁଖ ବି ସହିଆକୁ ପଡ଼ିବ।
ହେଲେ ବି ଚ ରହିଆକୁ ପଡ଼ିବ ହଁ ସବୁ ଜିନିଷକୁ ନେଇକି ଚଳେଆକୁ ପଡ଼ିବ। ଚାଲୁ ଭଗବାନଙ୍କର କଣ ବରାଦ ଅଛି। ହୁଁ।
ଯାହା ହଉ ଖୁସି ଲାଗେ ଯଦି ଆଜି ଗୋଟେ କଣ ହେଇଯିବୁ ମୋ ଆମ ପାଇଁ ପହ୍ଲେ ବାହାରି ପଡିବେ। ମାନେ ବହୁତୁ ଲୋକ ବାହାରି ପାରିବେ। ମାନେ ଆମ ପରିବାରରୁ ହିଁ ବହୁତ ସାହି ପଡ଼ିଶା ତାଙ୍କୁ ସବୁ ଛାଡିକି।
ଛାଡିକି ହଁ ବାହାରି ଯିବେ ହଁ ଅସୁବିଧା ସୁବିଧା ହଁ ହଁ। ସେଇଟା ହିଁ ତାଙ୍କର ଉପରେ ସବୁଠୁ ବଡ଼ କଥା ମାନେ ବ ଉଁ ବା ଉଁ ଉଁ ଇଏ ପରିବାର ଭିତରେ ଏତିକି ଲୋକ ରହିଗଲେ ଆଉ ବାହାରୁ କଣ ଲୋ କ ଦରକାରେ ଭଲ କାମ ହଉ କି ମନ୍ଦ କାମ ହଉ ସବୁ କାମ ଆରାମରେ ଉଠିଯିବ।
ସତ କଥା ଆଉ ବଡ ପରିବାରର ଏଇଟା ଗୋଟେ ହେଲ ବଡ଼
ବଡୋ ହଁ ପ୍ଲସ ପଏଣ୍ଟ ଏଇଟା ହଁ ହଁ ପ୍ଲସ ପଏଣ୍ଟ ଏଇଟା। ଆମର ଛୋଟ କାଟିଆ ପରିବାର ରେ ସବୁ କଲା ବେଳକୁ ମୁଁ ତ କେବେଠୁ ଅଲଗା ଆମେ ହେ
କୁ ନିଜେ କରିଆକୁ ପଡିବ ନହେଲେ ଆକୁ ତାକୁ ମାନେ ଆଜି ସୁବିଧା ଅସୁବିଧା ହେଲା ଆକୁ ତାକୁ ଡାକିଆକୁ ବନ୍ଧୁବାନ୍ଧବ ହଉ।
ତାକୁ ଡାକିଆକୁ ପଡିବ ହଁ ପରା ମୁଁ ବା ଭାରି କା ମୁଁ କାନ୍ଦି ପକେଇଥିଲି ଲାଷ୍ଟ ଟାଇମ୍ ମୁଁ ଏକୁଟିଆ ଯେବେଠୁ ରହିଲି ଯା ତାଙ୍କର ରହିଲେ ମୁଁ ଏକା ରହିଲି ଆମେ ରଲ
ନାଇଁ ଲୋକ ବଡ଼ ପରି ମୁଁ କିନ୍ତୁ ଅ ବହୁତୁ ମାନେ ଛୋଟ ପରିବାରର ଝିଅ। ମାନେ ବାପା ଦାଦା ଦୁଇ ଆମେ ଆମେ ଭାଇ ଭଉଣୀ ଯାହା। ବଡ ପରିବାରରେ ମୁଁ ଚଳି ପାରୁନଥିଲି।କିନ୍ତୁ ଚଳିଲା ବେଳକୁ ମତେ ବହୁତ କଷ୍ଟ ଲାଗିଥିଲା। ଫାଷ୍ଟ ଯେତେଳେ ଯାଇକି ଆଡଜଷ୍ଟମେଣ୍ଟ କରିକି ଚଳେଇଲୁ ବହୁତ
ଏ ବାପରେ ହଁ। ନାଇଁ ନାଇଁ ମୁଁ ଏକା ଯେତେବେଳେ ରହିଲି ମୁଁ କାନ୍ଦିଥିଲି ମ ତେ ଭାରି ବ୍ୟସ୍ତ ଲାଗିଲା ମୁଁ କହିଲି କେହି ଗୋଟେ ନାହାନ୍ତି ଆହା ପଦେ କରିଦବାକୁ।
ଆସ ଯିଏ ବଡ ପରିବାରରେ ଆସିଥିବ ସେ ଛୋଟ ପରିବାର ବଲେ ତାକୁ କାନ୍ଦ ଲାଗିବ। ମୁଁ ଛୋଟ ଇଏ ରୁ ଯାଇଛି ବଡରେ ପଡିଲା ବେଳକୁ ମତେ କାନ୍ଦ ଲାଗିଲା। ତାପରେ ଆଡଜଷ୍ଟମେଣ୍ଟ, ସବୁ ହଁ ଆଡଜଷ୍ଟମେଣ୍ଟ ସବୁ କରି କରି
ହଁ ଧୀରେ ଧୀରେ ଧୀରେ ଅଭ୍ୟାସରେ ପଡିଗଲା ଆଉ।
ତା ଦେହରେ କୋଉ ଯା ଥିବେ ମାନେ ବସିଲେ ଉଠିଲେ କହିବେ। ତା ଭିତରେ ବଡ ଯା ସାନମାନେ ତ ଆସିନଥିଲେ ବଡ ମାନଙ୍କ ଭିତରୁ। ସିଏ ସବୁ-ଉ-ଉ-ଉ ମାନେ-ଏ-ଏ ବାଟ କରିଥିବେ ତୁ ଯଦି କରିଥିବୁ ହେଇ କଲା।
ଭଲ।
ସିଏ କଲା ବେଳକୁ ତାଙ୍କର କିଛି ନାଇଁ। ତମେ ବା କରୁଛ ମୁଁ କରିବି ମୁଁ କେ କେତେ ବର୍ଷର ବୋହୁ ତୁ କେତେ ବର୍ଷର ବୋହୁ ହେଲା।
ହଁ। ନାଇଁ ମୋ ଯା ମତେ କୁହନ୍ତି ଏମିତି କହିବେ କହିବେ ମୁଁ ଅ-ଅ ତୁ ମୁଁ ଏଥରକ ଆରାମ କରିବି ତୁ ମତେ ରୋଷେଇ କରି ଖାଇବାକୁ ଦେବୁ କହିବେ କିନ୍ତୁ ସବୁ ଗୋଟେଇ ପଟେଇ କି କରନ୍ତି। ହିଁ ହିଁ ମ୍ ମତେ ସେଇ ଯୋଗୁ ତାଙ୍କୁ ଭଲ ଲାଗେ ହଁ ନା ଇ ସବୁ କରନ୍ତି ସିଏ କାଇଁକି ଖାଲିିକି ମୋ ନଣନ୍ଦ ବି ନଣନ୍ଦ ଗୋ ଗୋଟିଏ ଦିନ ଘରକୁ ଆସିବେ ସବୁ କାମ ମାନେ କୋଉ କାମରେ
ଆମ ଆମ ନଣ ଆମ ନଣନ୍ଦ ମାନେ ଆସିବେ ଯଦି ଘରେ କଜିଆ ଲଗେଇ ଲଗେଇକି ଯିବେ।
ନା ନା ନା। ମୋ ନଣନ୍ଦ ଘରକୁ ଆସିବେ ପୁରା ପୁରୀ ମାନେ ସେ ଗୋଟେ ପଟେଇ କି କୋଉଠୁ କୋଉ ଯାଏ କଣ କାମ ମ ପଡିଥିବ ବି ସବୁ କାମ କରିବେ ପୁଣି ତା ମା ତାଙ୍କ ମାଆଙ୍କୁ ପଚାରିକ ଘରେ କଣ ଅଛି କଣ ନାହିଁ ସେଇଆଡୁ ଧରିକି ଆସିଥିବେ ଏ ତମେ କେମିତି ଜାଣିଲ ଘରେ ନାହିଁ ବୋଲିକା, ନା ମୁଁ ଜାଣିଛି ତ ମୋ ଘର ମୁଁ ଜାଣିନି ମୋ ଘରେ କଣ ନାହିଁ। ମୋ ମୋ ନଣନ୍ଦ ପୁରା ସଂସାର ବାହାର ନଣନ୍ଦ।
ଯାଅ ସେତିକି ସେତିକି-ଇ-ଇ-ଇ
ବହୁତ ଭଲ ମାନେ ମୁଁ ଭାବୁଛି କୋଟିକିରେ ଗୋଟିଏ ପାଇଲି। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ରଖୁଛି ଆଜ୍ଞା।